ଆଉ
ଆଜ୍ଞା ଭାଇ, ନମସ୍କାର।
ଭାଇ ନମସ୍କାର। ଭାଇ କଣ କରୁଥିଲେ?
ଅ ଏମତି ଜଷ୍ଟ କ୍ଲାସରୁ ଆସିକି ବ-ବସିଥିଲି ଆଉ। ଆଉ ଆପଣ କଣ କର କରୁଛନ୍ତି?
ଆଛା। ନାଇଁ ମୁଁ ଏଇ ସାଙ୍ଗ ସହିତ ବୁଲୁଥିଲି ଆଉ, ବାହାରେ ଆଉ। କୋଉଠୁ କୋଉ କ୍ଲାସରେ ପଢ଼ୁଛନ୍ତି ଭାଇ?
ଆମର ବି ଟେକ ଫାଇନାଲିୟର।
ଓହୋ। କୋଉ କଲେଜ?
ଆପଣଙ୍କର?
ନାଇଁ ମୁଁ ମୋର ପ୍ଲସ୍ ଥ୍ରୀ ସ ସାରିକି, ମୁଁ ଏବେ କମ୍ପିଟେଟିଭ ନେଇ ପ୍ରିପେୟାର ହଉଛି ଆଉ।
ଆଚ୍ଛା। କମ୍ପିଟେଟିଭ ମାନେ କୋଉଥିପାଇଁ? ଡିଫେନ୍ସ ବଗେରା ନା ଆଉ କୋଉଥିପାଇଁ?
ହଁ ଡିଫେନ୍ସ ନେଇକି ପ୍ରିପେୟାର ହଉଥିଲି ମୋର ସେଇଟା ବର୍ଷେ ଖଣ୍ଡେ ପ୍ରାକ୍ଟିସ କରୁଛି, ତାପରେ ଛାଡିଦେଲି। କାରଣ ମୋର ଟିକେ ଏ ହେସ୍ ତୁ ଆମର ଜେନେରାଲ ପିଲାଙ୍କର ତେଇଶ ବର୍ଷ ହେଇଗଲେ ଆଉ ପକେଇହବନି ନା, ମୁଁ ସେଇ ପକେଇଲିନି ଆଉ
ଆଚ୍ଛା।
ହୁଁ।
ନାଇଁ ଆପଣ ଓଡିଶା ପୋଲିସ ବଗେରା ବି ତ ଟ୍ରାଏ କରି
ହୁଁ ହୁଁ। ଥରେ ହେଇଥିଲା ମୋର ଗୋଟାଏ, ମୋର ଦୌଡାରେ କଟିଗଲି। ଆଇ ଆର ବି ହେଇଥିଲା।
ଆଚ୍ଛା।
ହୁଁ। ହାଇ ଜମ୍ପ ଲଙ୍ଗ ଜମ୍ପ ହେଇଯାଇଥିଲା, ଦୌଡ଼ାରେ କଟି ଯାଇଥିଲି।
ଆଚ୍ଛା। ଆଉ ଆପଣ ଏମତି ଏନ୍ ସି ସି ଫେନ୍ ସି ସି କିଛି ନେଇଛନ୍ତି?
ନାଁ ନାଁ, ମୁଁ ଏଇଗୁରା କିଛି ନେଇନି, ମୁଁ ଡିଫେନ୍ସ ନେଇକିନା ପ୍ରିପେୟାର ହୁଏ ନା, ମୁଁ ଅଲଗା ଏକ୍ଜାମ ଲାଗି ଦେଖୁଥିଲି ମଝିରେ ପକେଇ ଦେଇଥିଲି ଯେନ୍ତି ଆଇ ଆର ବି ହେଇଯାଇଥିଲା, କିନ୍ତୁ ମୁଁ ଭାବିଥିଲି ଦୌଡି ହେଇଯିବ ଦୌଡା ଦୌଡି ହେଇଯିବ, ଦେଖିବା ବେଳକୁ ସେଇଟା ଏତେ ହାର୍ଡ ବୋଲି ମୁଁ ଜାଣିନଥିଲି।
ଆଚ୍ଛା।
ହୁଁ।
ଆଉ ଆପଣଙ୍କୁ ମାନେ କଣ କୋଉଠି ମାନେ ଏମତି ଭଲ ବୁଲିବାକୁ କୋଉଠି ଭଲ ଲାଗେ ନା, କଣ ଆପଣଙ୍କ ପସନ୍ଦ କଣ?
ନାଇଁ ଆମକୁ ଅଛି ଆମର ଗୋଟା ଫାଙ୍କା ଜାଗା ଅଛି ଗୋଟେ ଏଁ ତଥାପି ଗୋଟେ ମନ୍ଦିର ସାଇଡରେ ଗୋଟେ ଅଛି ଫାଙ୍କା ଜାଗା ପବନ ଦଉଛି, ସେ ଆମେ ସେଇଠି ବସିବାକୁ ଭଲ ଲାଗେ ଆଉ।
ମାନେ ବୁଲିବା ପାଇଁ କିଛି ଜାଗାକୁ ଯାଇଛନ୍ତି ଏମିତି। କୋଉଠି ଦର୍ଶନୀୟ ସ୍ଥାନ କୋଉଠି ଗୋଟେ ଏମିତି ଭଲ
ଉଁ ମତେ ବୁଲିବାକୁ କପିଳାଶ ଜାଣିଛନ୍ତି ଢେଙ୍କାନାଳ
ହଁ ଢେଙ୍କାନାଳ କପିଳାସ।
ଉଁ ସେ ସେଇଆଡେ ଯିବାକୁ ଭଲ ଲାଗେ ସେଇଆଡା ଗଛ ଫୁଛ ଦିଆ ଅଛି। ଆଉ ବହୁତ ଅକ୍ସିଜେନ୍ ବି ସଫିସିଏଣ୍ ମିଳେ ଆଉ ସେ ପାହା ଚଢିବାକୁ ମଜା ଲାଗେ ସାଙ୍ଗ ପିଲାଙ୍କ ସହିତ।
ଆଚ୍ଛା ସେଇଟା କେତେ ଗୋଟେ ଅଧିକ ବହୁତ ପାହାଚ ଅଛି ନା ଶୁଣିଥିଲି।
ହୁଁ ତେରଶହ ତେରଶହ ପାଚ ଅଛି।
ଆଚ୍ଛା ହୁଁ ହୁଁ ତେରସ ପାହାଚ। ‌ଆ ନା ମୁଁ ତ ସିଆଡେ କେବେ ଯାଇ ନି ବଟ୍ ମୋର ଟାୱାଲ ଜର୍ଣ୍ଣି ବି ତ ଯିବାର ଅଛି ମତେ ଏବେ ଜଷ୍ଟ ମୋର ଟ୍ରାବେଲ ଜର୍ଣ୍ଣି ମୁଁ ଷ୍ଟାର୍ଟ କରିଛି। ଆଉ ୟୁଟ୍ୟୁବରେ ଅନ୍ଦର୍ ମୋର ବ୍ଲଗିଂ କରୁଛି। ଅ ଏମିତି କିି ନୟାଗଡ ଢେଙ୍କାନାଳ ଅ କନ୍ଧମାଳ ଅ ତାପରେ ଏ ନୟାଗଡ଼ ଆଉ ଫୁଲବାଣୀ, କନ୍ଧମାଳ ଅ ତାପରେ ରଶପଲ୍ଲା, ଗଞ୍ଜାମ ବରମ୍ପୁର, ଅନୁଗୁଳ ତାଲଚେର ଏସବୁ ଜାଗାକୁ ପୋଲିସ ଆରିଲେଣି ଅଲରେଡି ହୁଁ।
କଉଡିଷ୍ଟିକ୍ ର?
ହ ମୋର ବରମପୁର।
ଓହୋ ଭଲ ଭଲ।
ଓହୋ ହୁଁ ହୁଁ।
କା ଏକା ଏକ ବ୍ଲକ୍ କରନ୍ତି ନା ସାଙ୍ଗ ବ୍ଲକ ନେଇକି ଯାଆନ୍ତି।
ଅ ନାଇଁ ମତେ ତ ସୋଲୋ ଟ୍ରାଭେଲିଂ ଭଲ ଲାଗେ ମତେ ଏମତି ସାଙ୍ଗସାଥି ସାଙ୍ଗେ ଯିବାକୁ ମତେ ମାନେ ଏମତିକି ଗୋଟେ ଜାଗାକୁ ଯାଇକି ନିଜେ ସବୁ ଜିନିଷ ବୁଝିକି ନିଜେ ସବୁ କରିବା ପାଇଁ ଭଲ ଲାଗେ। କି ମାନେ କାହା ଉପରେ ଏମତି ଡିପେଣ୍ଡ ହେଇକି ରହିକି ଯଉଡା ସାଙ୍ଗସାଥି ଗଲେ ତ ହେଲ୍ପ ହେଇଯାଏ କିନ୍ତୁ ଏକୁଟିଆ ଗଲେ କଣ ନା ସେଇ ଲୋକଙ୍କ ସେଇ ଜାଗାରେ ଲୋକଙ୍କ ସାଙ୍ଗରେ କଥା ହବା। ସେ ଲୋକଙ୍କ ସାଙ୍ଗରେ ମିଶିବା ଆ ସେ ବିଷୟରେ କିଛି ଜାଣିବା ତ ସେଥିପାଇଁ ମତେ ଭଲ ଲାଗେ। କୁଟେ ଯିବା ପାଇଁ ଯୁଆଡ଼େ ବି ଯାଏ।
ନା ଯଦି ବ୍ଲଗ କରୁଛନ୍ତି ତାହେଲେ ମତ ଏତେ ଲାଗୁଛି ଢେ ଢେଙ୍କାନାଳ ସେଇ କପିଳାସ ଯାଆନ୍ତୁ ବଢିଆ ଲାଗିବ ପାହାଚ ଚଢି ଚଢି ଯିଏ ପୁଣି ପାହା ଚଢ଼ିକି ତେର ସଫା ଚଢ଼ିବ ତ ତା ଉପରକୁ ବି ବହୁତ୍ ବାଟ ଅଛି। ପୂରା ସଭା ପାହାଡ ଉପରୁ ଯାଉ ସେଠି ଗୋଟେ ଦେବସଭା ନାଁ ଅଛି ସେଠିକି ଯିବେ ପୁରା ଦେଖିବେ ସେଠୁ ପୁରା ଅନେକ ପାହାଡର ଭିୟୁ ଅଲଗା ପ୍ରକାର ଦେ ଖାଉ କ୍ୟାମେରାରେ ତମର।
ଆଚ୍ଛା।
ବହୁତ ବଢ଼ିଆ ଲାଗେ ସାଙ୍ଗ ପିଲା ସହିତ ଯି ସାଙ୍ଗ ପିଲା ସହିତ ଗଲେ କଣ ମଜା ହେବ କି? ମାନେ ତା ଗୋଡ ବିନ୍ଧୁଥିବ ତମ ଗୋଡ ବିନ୍ଧୁଥିବ ପା ବାଟିରେ ଅବା
ହଁ ନାଇଁ ସାଙ୍ଗ ମାନଙ୍କ ସାଙ୍ଗେ ଗଲେ ତ ମଜା ଅଲଗା ହଇଁ। ସେଇଟା ସେଇଟା ମୁଁ ଜାଣିଛି କି ସେଇ ଲୋ ଲୋକଙ୍କ ସହିତ ଯାଇକି ସେଇ ଲୋକଙ୍କ ସାଙ୍ଗରେ ହିଁ ଭିଡିଓ କରିବା ବ୍ଲଗ୍ କରିବା ସେଇଟା ହିଁ ମତେ ଭଲ ଲାଗେ। ନ ସାଙ୍ଗମାନଙ୍କ ବି ଯାଏ ବହୁତ୍ ଜାଗାକୁ।
ହୁଁ ଏବେ କୋଉଠି ତମେ ଘରୁ ଘରୁ କଲେଜ ଯାଉଛ ନା ହଷ୍ଟ
ନା ନାଇଁ ମୁଁ ହଷ୍ଟେଲରେ ରହୁଛି ଭୁବନେଶ୍ଵର।
ଓ ହୋ ଭଲ ଆଉ ଆଉ କିଛି ମାନେ ହଁ କହୁ ନାହାନ୍ତି।
କଟିଗଲା କେମିତି ଗଲା ଆପଣଙ୍କର?
ରଜ ଛୁଟି ରେ ଆମେ ଯାଇଥିଲୁ ଚଣ୍ଡିଖୋଲ ଗୁଟେ ବରୁଣେଇ ଅଛି ପାର୍କେ ଆମେ ସେଠି ସେଠି ଟିକେ ବୁଲାବୁଲି କରିଥିଲୁ ବୋଟିଂ ଅଛି ସେଠି ବୋଟିଂ କଲୁ। ତାପରେ ସେଠି କିଛି ଖାଇଲୁ ବହୁତ କରିଥିଲା ଝାଲମୁଡି କରିଥିଲ ଭୂଜା ଖାଇଲୁ ତାପରେ ଆଇଲୁ ଚଣ୍ଡୀଖସ୍ ଛକରେ ସେ କରିଥିଲା ଗୁଗୁନି ଗୋଟେ ଭଲ ଗୁଗୁନି ଫେମସ ଗୁଗୁନି ସି ତାଠାରୁ ଗୁଗୁନି ଖାଇଲୁ ସିଏ ତିରିଶ ଟଙ୍କିଆ ତାପରେ ଏମତି ବର୍ଷ ବର୍ଷା ହେଲା ବର୍ଷାରେ ଭେଦି- ଭିଗି ଭିଗି ଆସିଲୁ ମଜା କରି କରି ଆଉ। ହଁ ଆପଣ କୁଆଡ଼େ ଆ ନ ଥିଲେ?
ତ ଛୁଟି ଟା ପୁରା ଇଣ୍ଟସିପ ପଳେଇଗଲା ଆଉ ଏତେ ରଜକୁ ଏଞ୍ଜୟ୍ କିଛି କରିପାରିଲଣି ଆମ କଲେଜ ବି ରଜ ଛୁଟି ଦେଇନଥିଲା ଷୋହଳ ରୁ କଲେଜ ଫିଟି ଯାଇଥିଲା।
ବିଟେକର ସବୁ ଡିଭାଇଡ ଅଛି ବା ତମେ କଣ? ବିଟେକର କଣ କୋଉ ଅନର୍ସ ନା କଣ? ଡିଭାଇଡ ନଥାଏ ଯେମିତି। ହଁ ହଁ, ଓ ମକେନିକଲ ବ୍ରାଞ୍ଚ ନାଇ କି। ତଥାପି କେତେ ବର୍ଷ ହେଇଗଲାଣି ବ୍ରଞ୍ଚ ଟା ଏ ଯୋଉ ତମର ଇଏଟା
ଅ ଲାଷ୍ଟ ଫାଇନାଲ ଇୟର୍ ଫୋର୍ଥ ୟର ଏଇଟା।
ଓହୋ ଭଲ ଅ-କଣ କିଛି ୟା ଆ ପକେଇଲେଣି ବା ଆଉଛି କିଛି
ଆମର କ୍ୟାମ୍ପସ ଏବେ ଟ୍ରେନିଂ ଚାଲିଛି ସେ କ୍ୟାମ୍ପସ ଆସିବ ଲାଷ୍ଟ ଇୟର ହେଲାଣି ଏ ମାନେ ଏଇ ଇୟର ଲା-ଏଣ୍ଡ ବେଳକୁ ଆସିବ ବୋଧେ ଜଷ୍ଥ ଥାର୍ଡ଼ ୟର ସରିକି ଫାଇନାଲ ଏଣ୍ଟ୍ରି ହେଇଛୁ। ଏଇୟଅର ଏଣ୍ଡ ବେଳକୁ ଆସିବ ବୋଧେ ଯେମିତି ହଉ।
ଆପଣ କଣ ପ୍ଲସ ଟୁ ପରେ ଯେ ଯୋଉ ପ୍ଲସ ଟୁ ପରେ ଏଇଟା କରିଦେଲେ।
ହଁ ପ୍ଲସ୍ ଟୁ ପରେ ହଁ ବିଟେକ।
ହଁ ଭଲ ଯାଅ ପ୍ଲସ୍ ଟୁ ପ୍ଲସ୍ ଟୁ ତମେ କିଛି ଏନ୍ସିସି କରିଥିଲି କି?
ହଁ ପ୍ଲସ ଟୁ ନାଁ ଏବେ ମୋର ଏନସିସି ର ସେକଣ୍ଡ ଇୟର ଏବେ ସି ସାର୍ଟିଫିକେଟର ଏକଜାମ ଅଛି ଏ ସରି। କ୍ୟାମ୍ପ ଅଛି ସେଡିସ୍ କ୍ୟାମ୍ପ ଅଛି ଏ ବର୍ତ୍ତମାନ। ଏଇ ନେଷ୍ଟ ହ ହଁ ଡିପ୍ ସେଇତି ପାଇଁ ତ ଟ୍ରାଏ କରୁଛି ଥୋଡି ନା ଖାଲି ଆମେ ଗମ୍ ପ୍ରାଇଭେଟ ପ୍ରାଇଭେଟ ସେକ୍ଟର ପାଇଁ ଆମେ ଥୋଡ଼ିନା ବସିଛୁ ଯାହା ହେଲେ ଦିଆଡୁଆ ଦେଖିବାକୁ ପଡୁଛି।
ଆରେ ପୁଅ ତମେ ଚେଷ୍ଟା କର ଜିଡି କିଛି ନାହିଁ ହେଇଯିବ ଆରାମସେ ସହଜ ପାଠ ସହଜ। ଏଇଆ ଖଲି ତମ ଫିଜିଜାଲି ମୋର ଫିଜିକାଲ ନଥିଲା ତମର ଫିଜିକାଲ ଫିଟନେସ ତ ଥିବ ଏନ୍ସି
ହଁ ହଁ ହଁ ଆମର ତ ଡେଲି ଆମର ଥାଏ ମାନେ ତିନ ଏ ତିନ ଦିନି
ହୁଁ ତମର ତ ବହୁତ ଶୀଘ୍ର ହ ମାନେ ଯାହା ଫଲେ ଦୌଡା ଦୌଡରେ ତମର କିଛି ନାଁ ଅସୁବିଧା ବି ହବନି।
ହଁ ସେମିତି କିଛି ଅସୁବିଧା ନାହିଁ ଦୌଡା ଦୌଡିିବ କରି ତାର କ୍ୟାମ୍ପ ବଗେରା ବି ଆମର କରୁଛୁ ସବୁ ଚାଲିଛି ଆଉ ନର୍ମାଲି ଆଉ।
ଆପଣ କୋଉ କ୍ୟାମ୍ପ ରେ ଏବେ ଯାଇଥିଲେ କି ସିଲିଟେ ହେଇ?
ହଁ ମୋର ଏବେ ଭଦ୍ରକରେ ଗୋଟେ ମାଉଣ୍ଟ ଟ୍ରେନିଂ କ୍ୟାମ୍ପ ଥିଲା ସେଇଟାରେ ଯାଇଥିଲି ଆଉ ଗୋଟେ ଭଦ୍ରକରେ ଗୋଟେ କ୍ୟାମ୍ପ ଚାଲିଥିଲା ସେଠାରେ ଯାଇଥିଲ ଆଉ ଗୋଟେଡ୍ରୋନ ଟ୍ରେନିଂ କ୍ୟାମ୍ପ ଚାଲିଥିଲା ବହ୍ମପୁରରେ ସେଟିକି ଯାଇ
ଡ୍ରୋନ ଟ୍ରେନିଂ ଡ୍ରୋନ ଟ୍ରେନିଂଟା ଡ୍ରୋନଚ୍ରେନିଂ ଟା କେମିତି ହୁଏ ତମେ ଡ୍ରୋନ୍‌ଡ୍ରୋନ ଶିଖ
ହଁ ଡ୍ରୋନ୍ ଚଲେଇବା ଶିଖାନ୍ତି ପାଖାପାଖି ଡ୍ରୋନ ଟେକ୍ନୋଲୋଜି ଉପରେ କିଛି ଶିଖ ଖାନ୍ତି ତାର ନର୍ମାଲ ଯେମିତି କାମ୍ପ୍ରେ ହୁଏ। ବଟ୍ ସେ ତାର ଟିକେ ଅଧିକ ଟେକ୍ନୋଲୋଜି ଉପରେ ଶିଖାନ୍ତି ଆଉ। ଅ ମାଉଣ୍ଟେନ ଟେରିଂ ବୋଲେ ଆଡଭେଞ୍ଚରସ୍। ମାନେ ଏମିତି ପୁରା ଆମର ଆସାମରେ ହେଇଥିଲା ସେଟା ଅ ମାନେ ଥାଏ ତାର ସୁ ଇଏ ଅଛି ଆମର ଯୋଉ କୁହନ୍ତି ଅ ବୋଟ ରେ ଯ ଟ୍ରାଭେଲ କରିବ ନଦୀରେ। ଆ ଇ ବଗେରା ସୂଟ ବଗେରା ପିନ୍ଧି କି ତା ଯଉ ସେଫଟି ସୂ ଶଟ ବଗେରା ପିନ୍ଧି କି ତମେ ଏଇଆ ଟ୍ରାଭେଲ କରିବ। ଆଉ ଅଛି ପାହାଡ ଚଢିଆର ଅଛି ମାନେ ଏମିତି ଅ ପାଖାପାଖି ଭି ଆମେ ମିନିମ ଆ ଚାଲିବାର ଅଛି ମାନେ ଆଜି ମାନେଙ୍କର ଏଠୁ ବାହାରିଲୁ ଏଠୁ ବାହାରିକି ଆମେ ଚାଲି ଚାଲି କିଛି ଯିବୁ ସେଇ ଜାଗାରେ ଆପଣ କ୍ୟାମ୍ପ ବସେଇକି ରାତି ହେଲେ କ୍ୟାମ୍ପ ବସେଇବୁ।
ଅ ହ ହ ବୁ ସେଠି ରୋଷେଇ ବି କରିବ ସେଠି ରୋଷେଇ ଫୋଷେଇ କରି ଖାଇକି ଫେରେ କାଲିକି ବାହାରିବ ସେଇ ଯଷ୍ଟ
ନିଙ୍ଗରେ ପୁଣି ଯେମିତି ହବା କଥା ସେମିତି ହବ ପୁଣି ମର୍ଣିଂ ହେଲେ କ୍ୟାମ୍ପ ଉଠେଇକି ପୁଣି ଆଉ କିଛି ବାଟ ଯିବୁ ଏମିତି ଗୋଟେ ରୋଟେସନ ଆ ମାନେ ଗୋଟେ କା ଜାଗା ଥାଏ ସେଇ ଏଇଠୁ ସେଠିକି ଯିବୁ ସେଇଠି ହେଲା ପରେ ସେ ଜାଗାରେ ଏଣ୍ଡ ହବ ଆମର।
ବୁଇଝି ହଉଚି।
ଟ୍ରେନିଂ କ୍ୟାମ୍ପ ହେଇଥିଲା। ଆମର ମାନେ ଏଇଠୁ ପୁରୀ ପର୍ଯ୍ୟନ୍ତ ସାଇକେଲ ଚଲେଇକି ଯିବା ପାଇଁ। ଗୋଟେ ଏମିତି ନୁହଁ ଯେ ସିଧା ଏମିତି ଭୁବନେଶ୍ୱରରୁ ଡାଇରେକ୍ଟ ପୁରୀ। ଅ ଆମର କ୍ୟାମ୍ପ ସୋ କ୍ୟାମ୍ପ ରୁ ଷ୍ଟାର୍ଟ ହେଇଥିଲା। କଟକ ରୁ ଷ୍ଟାର୍ଟ ହେଲା। କଟକ ରୁ ଷ୍ଟାର୍ଟ ହେଇକି ଆମେ ମାନେ ବହୁତ ଗୋଟେ ବଡ ରୁ ରୁଟ୍ ଦେଇକି ଆମେ ଯାଇକ ପୁରୀରେ ପହଞ୍ଚିଥିଲୁ ଡାଇରେକ୍ଟ
ଓହୋ ହ ହ। ତ ବାଟରେ କିଛି ରେଷ୍ଟ ବି ନେଇନ ବାଟରେ କିଛି
ନେଇଥିଲୁ ନା ତିନି ଦିନ ଲାଗିଥିଲା ମାନେ
ଓ ହୋଃ। ଆମର ବି ଏଠୁ ଏମତି ମଜାରେ ବି ଯାଆନ୍ତି କିଛି ମଠରୁ କିଛି ପିଲା ଏମିତି ତାଙ୍କର ସେ ନିୟମ ସେ କେତେ ତାଙ୍କର ବେଳେ ବେଳେ ସାଇକେଲ ନେଇ ପଳାନ୍ତି ମଠ ପିଲା ଜଗନ୍ନାଥ ପୁରୀ। ସାଇକେଲ ନେଇକି ଏବେ ଆଉ ଯାଉଛନ୍ତି କି ନାଇଁ ମୁଁ ଜାଣିନି କିନ୍ତୁ ସେ ପ୍ଲସ ଥ୍ରୀ ବେଳେ ସିଏ ଯାଉଥିଲେ ସବୁ। ସାଇକେଲ ନେଇ ଆମଠୁ ତଥାପି ଆମ ଏଠୁ ପ୍ରାୟ ଶହେ କିଲୋମିଟର ପାଖାପାଖି ହବ। ସିଏ ବି ଏମିତି ରହି ରହି ଯାଆନ୍ତି ହୋଟେଲ ଫୋଟେଲରେ ଖାଆନ୍ତି ଟିକେ ରହନ୍ତି ଯାଆନ୍ତି ଏମିତି
ହଁ ସେଇଟା ତ ବହୁତ ମଜା ପୁରା। ବଟ ଗୋଟେ ରିସ୍କ ଥାଏ ଆମେ ମାନେ ଏଲୋଓ ପୁରା ଏନ୍ଏଚେରେ ଆମେ ଗଲୁ ନା ପୁରା ଗାଁ ଗହଳି ରାସ୍ତା ହେଇ ହେଇ ଗଲୁ। ଏନେଏଚ୍ ରେ ବି ସାଇକେଲ ଚଲେଇକି ଥୋଡି ଯାଇ ହବ ତ ଗାଁ-ଗହଳି ରାସ୍ତା ହେଇଯାଇଥିଲୁ। ଆରାମ ସେ ମଜା ବି ଲାଗିଲା ବହୁତ।
ଆପଣ ଯୋଉ କହୁଛନ୍ତି ସେଟା ମାଉଣ୍ଟେନରେ ଘୁରି ଘୁରି ଗଲେ ସେଇଟା କଣ ତମେ କିନ୍ତୁ ଯେମିତି ଟିଭିରେ ଦେଖାଏ ଦୌରା ପକେଇକିନା ଦୌରାରେ ଭିଡ଼ି ଭିଡ଼ି ଯାଆନ୍ତି ସେମିତି ଗଲ?
ଅଁ ନାଁ ନାଁ ମାଉଣ୍ଟେନିଂ ମାନେ ସେୟା ନୁହଁ ମାନେ ପାହାଡ ଭିତରେ ଜଙ୍ଗଲ ଭିତରେ ହିଁ ଆମେ ଯିବୁ ସବୁ ସେଇ ଭିତରେ ହିଁ ସବୁ ଟ୍ରେନିଂ ହବ କିନ୍ତୁ ଏ ଯୋଉ ଆପଣ କହୁଛନ୍ତିକି ପାହାଡରେ ଚଢିବା ପାଇଁ ଯୋଉ ଦୌଡି ଥାଏ ଦୌଡି ଚଢି ଚଢି ଉପରକୁ ଯିବେ ନା ସେମିତି କିଛି ହେଇନି ମାଉଣ୍ଟେନିଂ ମାନେ ଦେଖନ୍ତୁ? କଣ ଆସିବ? ଆପଣଙ୍କୁ ଝରଣା ଟା କ୍ରସ କରିବାକୁ ପଡିବ ଝରଣା ହେଲେ ସେ ପୁରା ତାଙ୍କର ଯୋଉ ଅ ଦେଖିଥିବେ ବୋର୍ଡ ବଗେରା ଦେଖିଥିବେ ସେଫ୍ଟି ବୋର୍ଡ ବଗେରା ଦେଖିଥିବେ।
ଭାଇ ଗୋଟେ ଭାଇ ଗୋଟେ କଥା ଶୁଣ ମୋର କଣ ଟାଇମିଙ୍ଗ ଏଠି ଚାଲୁନି ଜିରୋ ଜିରୋ ହେଇଯାଇଛି।
ଭାଇ ଏ କଥାଟା ପରେ କଥା ହବ। ଆଛେମିତି ନର୍ ନର୍ମାଲ ଡ଼ାଉନ୍ ହାଲୋ
ହାଲୋ।
ମୁଁ ଆପଣଙ୍କୁ କୋ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି
ହୁଁ।
ଆଉ।
ହଉ।